ହ୍ୟାଲୋ।
ହଁ କଣ କୁହନ୍ତୁ।
ଆଉ ବନ୍ଧୁ କେମିତି ଅଛନ୍ତି।
ଆଜ୍ଞା ହଁ ଭଲ ଅଛିବମୁଁ ସବ କିଛି ଚତୁର୍ପାଶ ରେ ଶବ୍ଦ ଶୁଆଛି କାରଣ ଆଜି ଗୋଟେ ଆମ ଘର ପାକ ନିକଟସ୍ଥ ଗୋଟେ ବିବାହ ଅଛି ସେଥିପାଇଁ କିଛି ଖୋଳମାଳ ଶୁଭା ହଉଥିବ ଆପଣଙ୍କୁ।
ଶୁଣନ୍ତୁ ଆପଣ ଯୋଉ ଶୁଣନ୍ତୁ ଆପଣଙ୍କ ପାଖରେ ଯୋଉ ପଙ୍ଖା ଟା ଚାଲିଛି ଟିକେ ବନ୍ଦ କରିଦେଲେ ଭଲ ହବ।
ନାଇଁ ମୁଁ ତ ପଙ୍ଖା ଟାରୁ ଦୂରରୁ ଆସି ସାଇଲିଣି ମୁଁ ଏବେ ଛାତ ଉପରୁ ପଳେଇ ଆସି ସାଇଲିଣି ଆପଣଙ୍କୁ କିନ୍ତୁ ଶବ୍ଦ ଶୁଭାଉଛି ଆପଣଙ୍କୁ।
ନା ନା ଶବ୍ଦ ତ ଶୁଭା ହଉନି କିନ୍ତୁ ପାଖରେ ଯଦି ଲୋକ ଫୋକ ବସିଛନ୍ତି ତାଙ୍କୁ କୁହନ୍ତୁ ଟିକେ ପାଟି ନ କରିବା ପାଇଁ କାହିଁକିନା ପାଟି କରିବା ଦ୍ଵାରା ଆମ କଥାବାର୍ତ୍ତାରେ ଟିକେ ଦୁର୍ବୁତ୍ତ ସୃଷ୍ଟି ହଉଛି ବୁଝିଲ ନା।
ଆଜ୍ଞା।
ଆଉ ଶୁଣନ୍ତୁ ଆପଣ ଯୋଉ କହୁଥିଲେ ରୋଡ କାମଟି କରିବେ କଣ ସେ ଥିରେ କଣ କେମିତି କରିବେ ଟିକେ କହିଲେ।
ଆଁ ଆଜ୍ଞା।
ଯୋଉ ରୋଡ କାମଟି କରିବେ କହୁଥିଲେ ସେ ରୋଡ କାମଟି କଣ କେମିତି କରିବେ କହିପାରିବେ କି?
ଆଜ୍ଞା କହୁଥିଲି ଆପଣ ତ ଜାଣିଥିବେ ଆମ ଆମ ରାସ୍ତା ଗୁଡିକ ଆମ ଗ୍ରାମର ରାସ୍ତା ଗୁଡିକ କିପରି ଆ ଘାଲ ଏବଂ ପାଣି ଜମାଟ ବାନ୍ଧି ଯାଇଛି। ଯେକୌଣସି ଲୋକ ଯଦି ଆମ ଗ୍ରାମକୁ ପ୍ରବେଶ କରୁଛନ୍ତି ପ୍ରଥମେ ସେ ଆ ସେ ଆ ମହା ସ ଙ୍କଟ ର ସମ୍ମୁଖୀନ ହେବାକୁ ପଡିଚି ଯେମିତି ପାଣି ଭଳିଆ ଛିକି ଯଦି କୌଣସି ବ୍ୟକ୍ତି ଆସିଛନ୍ତି ଗ୍ରାମକୁ ଆ ଜଣଙ୍କ ଅତିଥିୟଙ୍କ ଘରକୁ ସିଏ ଆସିିକି ସେ ଅତିଥିୟଙ୍କ ଘରେ କହୁଛନ୍ତି କି ଆପଣଙ୍କ ଗ୍ରାମ ଏପରି ଆପଣଙ୍କ ଗ୍ରାମ ଏପରି ରାସ୍ତା ସେ ଗୁଡିକ କାମ କାଇଁ କରୁ ନାହାଁନ୍ତି ସେଥିରେ ଆପଣ ଲଜ୍ଜା ମନେ ହଉଚି ସେ ସମୟରେ ସେଥିପାଇଁ ଆମ ଗ୍ରାମର ଲୋକମାନେ କିଛି ଲୋକ ଚିନ୍ତା କରିଛନ୍ତି କି ଏଥିପତି କିଛି ଦୃଢ ଅନୁଷ୍ଠାନ ପଦକ୍ଷେପ ନେବେ। ଆ ସେ ରାସ୍ତା ଗୁଡକୁ ଅ ଟିକେ ଜଲ୍ଦି ଆରମ୍ଭ କରିି ବେ। ସେଥିପାଇଁ ମୁ କହୁଥିଲି କି ରାସ୍ତା ଗୁଡିକ କରିବେ ଆପଣ
ଶୁଣନ୍ତୁ ଆପଣ କାମ କରନ୍ତୁ ସେ ରାସ୍ତା ଗୁଡିକ କଣ କରନ୍ତୁ କି ଶୁଣନ୍ତୁ ଆପଣଙ୍କ ଜମିରେ ସେଗୁରା ଯାଉଛି ଆପଣ ଟ୍ରାକ୍ଟର ଦ୍ଵାରା ଚାଷ କରିକି ଖଡ଼ା ଏବଂ ନେଉଟିଆ ଚାଷ କରିଦିଅ କାହିଁକି ନା ଶୁଣନ୍ତୁ ଆପଣଙ୍କର ବିଲ ରୋଡ କରରେ ଆପଣ ନେଉଟିଆ ଚାଷ କରିବା ଦ୍ଵାରା ମ ଆପଣ ବି ଶାଗ ଖାଇପାରିବେ ଏବଂ ଲୋକଙ୍କୁ ବିକ୍ରି କରିକି ବି ପଇସା କମେଇ ପାରିବେ। ବୁଝିଲେ ନା ଯାହାଦ୍ୱାରା ଆପଣଙ୍କର ଉନ୍ନତି ହବ।
ଆଜ୍ଞା ଆଜ୍ଞା।
ଆଉ କଥା ରହିଲା ରୋଡ ରୋଡ ଶୁଣନ୍ତୁ ରୋଡ ତ ଆଜି ନହେଲେ କାଲି ବି ମଧ୍ୟ ହବ। କାହିଁକି ନା ସରକାର ଆସୁଛନ୍ତି ବି ଯାଉଛନ୍ତି ଆଉ ରୋଡ ଠେଇଁ ବି କି ସେମିତି କାମ ନାହିଁ ରୋଡରେ ତ ସେମିତି ଆମର ଗାଡି ମଟର ଦୁଇ ଚକିଆ ଯାନ ବି ମଧ୍ୟ ଯାଉ ଯାଉଛି। ସେମିତି ନ ଯାଇଥାନ୍ତା କି ରୋଡ କାମ ଅତ୍ୟନ୍ତ
କହୁଛନ୍ତି କି କୌଣସି ଯାନ ସେ ବାଟ ଦିଗ ଦେଇ ଯାଉନି। ଆଜି ଗୋଟେ ବିବାହ ଅଛି ଯେ ବିବାହ ଆସ ଯେହତୁ ଆସିବେ ସେ ସମୟରେ ରାସ୍ତା ଯେପରି ହେଇଛି ଆପଣ ଦେଖିଥିବେ ପାଣି ଜମାଟ ବାନ୍ଧିଛି ଏବଂ ଖାଲ ଗୁଡ଼ିକ ବଡ଼ ବଡ଼ ଅଛି ପାଣି ଜମି
ଆଜ୍ଞା।
ତା ଗୋଡ଼ରେ ଜଣେ ନାତି ସମୟରେ ସେ ତା ଗୋଡ଼ ମୋଡ଼ିବାର ସମ୍ଭାବନା ଅଛି। ଗାଡ଼ିର ବି ସେ ଅନ୍ଧାର ଯେହେତୁ ସମସ୍ତେ ମଦ୍ୟପାନ କରିଥିବେ। ତାଙ୍କର ମଧ୍ୟ କିଛି କ୍ଷୟକ୍ଷତି ହବାର ସୁବି ଅଛି ସମ୍ଭାବନା ଆପଣ କହୁଛନ୍ତି ସେଥିରେ କିଛି ହବନି ଯେହେତୁ ସେ ଗ୍ରାମକୁ ପ୍ରବେଶ କରିବେ ସେ ଦେଖିବେ ଗ୍ରାମର ଚତୁଃପାର୍ଶ୍ଵରେ ସମସ୍ତ ଜାଗାରେ ପାଣି ଜମିକି ରହିଛି ଏବଂ ସମସ୍ତ ଜାଗାରେ କାଦୁଅ ଜମି ରହିଛି। ଆଉ କୌଣସି ଗୋଟେ ଅ ଅ ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ ପାଣି ନିଷ୍କାତିିତ ହେବା ପାଇଁ। ସେ କଣ କହିବେ ଯେଉଁ ଗାଁ ଯେଉଁ ଗାଁ ର ଲୋକମାନେ ଙ୍କର ଚିନ୍ତାଧାରା ଏପରି ଏ ନର୍ଦ୍ଦମା ପରି ସେ ଗାଁରୁ ଆମେ କିପରି ଝିଅ ନବୁ ସେଭଳି ସେ ଚିନ୍ତାଧାରା ତାଙ୍କ ମନରେ ଆସିବ ଏବଂ ସେ ମ ଚିନ୍ତାଧାରା ସେ ପ୍ରକାଶ କରିପାରିବେନି କିନ୍ତୁ ସେ ମନରେ ସେ ଚିନ୍ତାଧାରତିକୁ ସେ
ଓଃ ହଁ ମୁଁ ବୁଝିପାଇଲିି ଆପଣ ଯାହା କହୁ କିନ୍ତୁ ତ ଗ୍ରାମରେ ଯୋଉ ଏମିତି ବି ରୋଡ଼ ଏତେ ବି ନଷ୍ଟ ହେଇନି ଯେ ତାକୁ ଏଇନା ମରାମତି କରାଯାଇ କରାଯିବ ବୁଝିଲେ ନା।
ଜ୍ଞା।
ସେଥିପାଇଁ ଟେନସନ ନିଅନ୍ତୁ ନାହିଁ ବା ଚିନ୍ତିତ ହୁଅନ୍ତୁ ନାହିଁ ରୋଡ଼ ଟି ଯୋଉ ହବା କଥା ହବ କିନ୍ତୁ ଆମ ଗାଡ଼ିଆ ଯୋଉ ଆମ ରହିଲା ଖଜୁରୀ ଗଛ ଏବଂ ଆମ ଠାକୁର ଶିବ ଠାକୁର ଅଛନ୍ତି। ସେଇ ଗାଡ଼ିଆଟିକୁ ଆମେ ଭଲ ଭାବରେ ସଫା କରିକି ବୁଝିଲେ ନା ଆମେ ପାର୍କ ବା ବଗିଚା କରିବା ବୁଝିଲେ ନା ଦେଇ କାହିଁକିନା ସେ ଗାଡ଼ିଆ ଟା ଏଟା ବହୁତ ଦିନ ହେଲା ପଡ଼ିକୀ ରହିଛି କିଛି କାମରେ ବି ଲାଗୁନାହିଁ କାହିଁକି ନା ମୁଁ ଭାବିଛି ତାକୁ ମାଟି ପକେଇକିନା ପୋତି ଦେଇକି ଆମେ ତାକୁ ଗୋଟେ ସୁନ୍ଦର ବଗିଚାଟି ତିଆରି କରିବା ଯାହା ଫଳରେ କୁହନ୍ତୁ
ମୁଁ କହୁଥିଲି ମୁଁ ମଧ୍ୟ ସେପରି ଭାବୁଥିଲି କାରଣ ବହୁ ବର୍ଷ ଧରି ସେଉ ଗାଡ଼ିଆଟି ଯେହେତୁ ଆଗରୁ ବହୁତ ସୁନ୍ଦର ଏବଂ ଅ ରମଣୀୟ ଥିଲା। ଆଡ ଧରିକି ସେଗୁଡ଼ିକରେ ଜଳ ଏବଂ ବିଭିନ୍ନ ପ୍ରକାରର ଜିନିଷ ଗୁଡ଼ିକ ଆ ଅଳିଆ ଆବର୍ଜନା ହେଇଯାଇଛି। ସେ ଯେହେତୁ ସେ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛି ଯେଗାଟି ଆଉ ସେଟାକୁ ପୂର୍ଣ୍ଣ କରି ସେଥିରେ କୌଣସି ସ୍ଵତନ୍ତ୍ର ବଗିଚା ଏବଂ ସୁନ୍ଦର ହଁ କିଛି କଲେ ଭଲ ହବ ଗ୍ରାମ ପାଇଁ ଆଉ।
ଓହୋ ହୋ ଶୁଣନ୍ତୁ ମୁଁ ତ ସେଇଆ କହୁଛି ଆପଣ ବି ସେୟା କହୁଛନ୍ତି ଆମେ ଗୋଟେ କାମ କରିବା ତମ ଗାଁ ରେ ଦଶ ପନ୍ଦର ଜଣ କିମ୍ବା କୋଡ଼ିଏ ଜଣ ଲୋକଙ୍କୁ ଧରିକି ଆମ ଗ୍ରାମରେ ସେଇ କାମଟି ଆରାମ ରେ ଆମେ ଆରମ୍ଭ କରିଦବା ଯାହା ଫଳରେ ଲୋକ ମାନଙ୍କ ମାନଙ୍କର ଭଲ ହବ ଆଉ ଆମର ବି ମଙ୍ଗଳ ହବ ବୁଝିଲେ ନା। କାହିଁକିନା ଠାକୁର ଚାହିଁଲେ ସବୁ କିଛି ହେଇପାରିବ ଆମେ ତାକୁ ତୁରନ୍ତ ଭାବରେ କାମ କରିବାକୁ ଚେଷ୍ଟା କରିବା ବୁଝିଲ ନା।
ନିଶ୍ଚିନ୍ତ କାରଣ ଯଦି ଗ୍ରା କିଛି କାମ କରିବା ଦ୍ଵାରା ଯଦି ଗ୍ରାମର ଅ ଭଲ ହେଉଛି ଆମର ଉନ୍ନତି ହେଉଛି ତାହେଲେ ସେଇଟା ନିଶ୍ଚିନ୍ତ କରିବା ଉଚିତ ଏବଂ ଆ ମୁଁ ଆଶା କରୁଛି ଗ୍ରାମର ସମସ୍ତ ବ୍ୟକ୍ତି ମଧ୍ୟ ସେଥିରେ ଯୋଗଦାନ ଦେବେ ଆଉ ଯଦି ଆପଣ ଥରେ କାହା ଗ୍ରାମ ଆରମ୍ଭ କରିଦେଲେ ତାହେଲେ ବିଧାୟକ ମଧ୍ୟ ଏଥିରେ ସାହାଯ୍ୟ କରିବେ ଏବଂ ସରକାର ମଧ୍ୟ ଏଥିରେ ସାହାଯ୍ୟ କରିବେ ଯେପରି କିଛି ଆମର ନିକଟ ତ ଗ୍ରାମରେ ମଧ୍ୟ ସେପରି ହୋଇଛି ସେ ଯେହେତୁ ଛୋଟରୁୁ ବଡ କରିଥିଲେ ସେଥିପାଇଁ ସରକାର ମଧ୍ୟ ତାଙ୍କୁ ପ୍ରତ୍ୟେକ ବର୍ଷ ସହାୟତା ରାଶି ଅର୍ଥରାଶି ସହାୟତା କରୁଛନ୍ତି ସେ ମଧ୍ୟ ସେ ତାଙ୍କ ବଗିଚ ମଧ୍ୟରେ ବିଭିନ୍ନ ପ୍ରକାରର ଗଛ ଫୁଲ ଫଳ ଏବଂ ବିଭିନ୍ନ ପ୍ରକାର ସେଠି ଆପଣ ଯଦି ଚାହିଁବେ କିଛି- ବନ୍ଧୁ ମିଳନ ମଧ୍ୟ କରିପାରୁଛନ୍ତି ସେହିପରି ଆପଣଙ୍କ ବଳା ଯଦିଧାର ଥିବ କୁହନ୍ତୁ
ହଁ ଆମର ଯୋଉ ଖଜୁରୀ ଗଛ ଗୁଡିକ ଅଛି ସେ ନଦୀ କରରେ ଆମେ ତାକୁ ହାଣିବା ନାହିଁ କାହିଁକି ନା ଶୁଣନ୍ତୁ ବଗିଚାରେ ଖଜୁରୀ ଗଛରେ ରହିଲେ ଅତ୍ୟନ୍ତ ମନୋରମ୍ୟ ହବ। ଅତ୍ୟନ୍ତ ସୁନ୍ଦର ଦେଖାଯିବ ବୁଝିଲେ ନା ସେଥିପାଇଁ ଆମେ ଗଛ ଗଛ ଗୁଡିକ ହାଣିବାନି ତାଙ୍କୁ କଣ୍ଟା ଗୁଡିକ ହାଣି ଦେଇକି ଗଛ ଗୁଡିକ ଭଲ ଭରେ ଷ୍ଟାଇଲରେ ସଜେଇଦବା। ବା ସୁନ୍ଦର ଆକାରରେ ସଜେଇଦବା ସଜେଇବା ଦ୍ଵାରା ଗଛ ଗୁଡିକ ବହୁତ ଆକର୍ଷିତ କରିବ ଦର୍ଶକ ମାନଙ୍କୁ। ବା ପର୍ଯ୍ୟଟକ ମାନଙ୍କୁ ବୁଝିଲେ ନା ଯାହା ଫଳରେ ଅଧିକ ହଁ ଅର୍ଥ ଆମେ କମେଇ ପାରିବା ଆଉ ମନ୍ଦିର କାମରେ ଲଗେଇ ପାରିବା ବୁଝିଲେ ନା ଆଉ କଣ କହୁଛନ୍ତି କୁହନ୍ତୁ?
କଉ ଭାର ଭାରତ ସରକାର ମଧ୍ୟ ସେୟା କହୁଛନ୍ତି ସମସ୍ତେ କି ଉପଦେଶ ଦଉଛନ୍ତି କି କୌଣସି ଗଛ କାଟନ୍ତୁ ନାହିଁ ଯଦି ଆପଣଙ୍କ କିଛି କ୍ଷତି ହଉଛି। ତାହେଲେ ଗଛର କିଛି ବ୍ୟବସ୍ଥା କରନ୍ତୁ କିମ୍ବା ସେ ଗଛକୁ ଏବେ ତ ବିଭିନ୍ନ ପ୍ରକାର ପ୍ରଣାଳୀ ବାହାରିଲାନି। ସେ ଗଛଟିକୁ ଓପାଡ଼ି ନେଇ ଏବଂ ଭାରତର ଏକ ଯୋଜନା ମଧ୍ୟ ଅଛି ସେ ଗଛଟିକୁ ଓପାଡ଼ିକି ନେଇ ଅନ୍ୟ ଜାଗାରେ ରୋପଣ କରିବେ କିନ୍ତୁ ସେ ଗଛଟିକୁ କାଟିବେ ନାହିଁ। କାରଣ ଗାଛିଆ ଦ୍ଵାରା କାଟିବା ଦ୍ଵାରା ବିଭିନ୍ନ ପ୍ରାକୃତିକ କ୍ଷୟକ୍ଷତି ଘଟୁଛି। ଏବଂ ମୂର୍ତ୍ତିକାର ମଧ୍ୟ କ୍ଷୟ ହଉଛି ସେଥିପାଇଁ ସେ ଗଛଟିକୁ ମଧ୍ୟ ଆମେ ସେ ବଗିଚା ରଖି ପାରିବା ଏବଂ ତାକୁ ଅ ତା ଯୋଉ କଣ୍ଟକିତ ଜାଗା ଗୁଡିକ ତାକୁ ଚାନଛି ଦେଇ ଆମେ ତାକୁ ବିଭିନ୍ନ ପ୍ରକାରର ଶୈଳୀରେ ସଜାଇ ପାରିବା ଏବଂ ଆ ସେ ଆଜ୍ଞା ପଥିକ ମାନଙ୍କ ପାଇଁ ମଧ୍ୟ ସେଇଟା ଆକର୍ଷିତ ହେବ ପାର୍ଥିକ ମାନେ ଯୋଉମାନେ ପ ରାସ୍ତାରେ ଯାଉଥିବ ମଧ୍ୟ ସେ ଆକର୍ଷିତ ହେଇ ସେ ବଗିଚାଟିକୁ ଆସିବେ ଏବଂ ଯଦି ଏ ତାଙ୍କୁ ପଗିଚା ଟି ଭଲ ଲାଗିଲେ ସିଏ ମତେ ଯ କିଛି ଅର୍ଥନତି ଅ ଦାନ କରିବେ ସେ ବଗିଚା ଟି ଆ ଆପଣଙ୍କୁ କୁହନ୍ତୁ
କାହିଁକି ନା ଶୁଣନ୍ତୁ ସେ ସେଇ ଶୁ -ସୁନ୍ଦର ଆକର୍ଷଣୀୟ କଲେ ହଁ ବିଦେଶୀ ଲୋକମାନଙ୍କୁ ବହୁତ ଆକର୍ଷିତ କରିବ ପର୍ଯ୍ୟଟକ ମାନଙ୍କୁ ଯାହା ଫଳରେ ଆମେ ବହୁତ୍ ଧନ ରାଶି କମେଇ ପାରିବା ବୁଝିଲେ ନା। ଆଉ ଯୋଉ ଘାସ ଗୁଡିକ ରହିଲା ତାକୁ ଆମେ ଛୋଟ ଛୋଟ ଆକାରରେ କାଟ କାଟିଦବା ଯାହା ଫଳରେ ଘାସ ଗୁଡିକ ଅତ୍ୟନ୍ତ ମନୋରମ୍ୟ ଲାଗିବ। ବୁଝିପାଇଲେ ନା, ଆଉ ତାପରେ ରହିଲା ଆମ ଗାଡିଆ କଥା ଗାଡିଆଟିକୁ ଆମେ ସୁନ୍ଦର ଭାବରେ ପୋତି ଦେଇକି ଆମ ଜେସିବି ବା ଆମ ଟ୍ରାକ୍ଟର ଦ୍ଵାରା ନା ଫାଉଡା ଦ୍ଵାରା ଆମେ ସାଇଜି କରିଦବା ଯାହା ଫଳରେ ସମତଳ ହେଇସାଇଲା ପରେ ତାପରେ ଆମର ସୁନ୍ଦର ସୁନ୍ଦର ଗଛ ଯେମିତି ଟ କନିଆରୀ, ଟଗର ଚମ୍ପା ଫୁଲ ଏବଂ ଗୋଲାପ ଫୁଲ ଈ ଆଦି ଫୁଲ ଆଣିକି ଲଗାୟନ କରିବେ। ଯାହା ଫଳରେ ବଗିଚା ଟି ସୁନ୍ଦର ଏବଂ ମନୋରମ୍ୟ ଲାଗିବ। ବୁଝି ପାଇଲେ ନା ଆଉ ଆପ୍ ଆପଣ ଆପଣ ଶୁଣନ୍ତୁ ଆପଣ ଗୋଟେ କାମ କରିବେ, ଆପଣଙ୍କ ଆଡେ ହ ଅତ୍ୟନ୍ତ ଗୋଟେ ସୁନ୍ଦର ପାର୍କ ଟେ ଅଛି ସେ ପାର୍କ ରେ ଆପଣ ଯାଇ ବୁଝିବେ ଫୁଲ ଗଛ ଗୁଡିକ କେତେ କେତେ ଦାମ୍ ଏବଂ କେତେ ଦର ସେଠୁ ଆମେ ଆଣିଲେ ଶସ୍ତାରେ ପାଇପାରିବେ। ବୁଝିଲେ ନା ଆପଣ କଣ କହୁଛନ୍ତି ବୁଝିବେ କାଲି ଯାଇକି ଟିକେ
ଷ୍ଟାଡିଅମ ଯାଇ ବୁଝିବି, ଆଉ ପ୍ରଥମ ଆମକୁ କୋଉ କାମ ଟି କରିଵା ଉଚିତ୍। କି ଆମେ କୌଣସି ଜାଗାରୁ କୌଣସି ମାଟି କୋଉଠୁ ଆଣିଆ ଏବଂ ସେ ଗାଡିଆଟି ଯେହେତୁ ବହୁତ ବଡ ଅଛି। ସେ ଗାଡିଆ ଟି ଭର୍ତ୍ତି କରିବା ପାଇଁ ମାଟି କୌଣସି ଜାଗାରେ ଆପଣ କୋଉଠି ବୁଝିଛନ୍ତି ନା ମୁଁ କୋଉଠି ବୁଝିବି?
ଆଜ୍ଞା ଆଜ୍ଞା ସେ ତ କିଛି ନୁହଁ, ମୁଁ ମାଟି ବୁଝି ଦେଇଛି କାହିଁକି ନା ଆମର ବିଲରେ ଆମ ବିଲରେ ମାଟି କାମ ଚାଲିଛି ବୁଝିଲ, ଯାହା ଫଳରେ ଆମ ବିଲ ମାଟି ଗୁଡିକ ଆମେ ଟାକ୍ଟର ବା ଇଏ ଦ୍ଵାରା ଅଧିକା ଆଣିକି ଆମ ନଡିଆ ଦର ପ୍ରତି ସମଗ୍ରୟ କରିପାରିବ ବୁଝିଲଣି
ଆଜ୍ଞା।
ଆଉ କଣ କହୁଛନ୍ତି କୁହନ୍ତୁ?
ହଁ ମୁଁ କହୁଥିଲି ସେୟା ଆପଣ ଯୋଉ କହିଲେ ବିଭିନ୍ନ ପ୍ରକାର ଫୁଲ ଗଛ ଏବଂ ଅ ମନୋରମ ଗଛ ଗୁଡିକ ମୁଁ କିଛି ଦିନି ତଳେ ମଧ୍ୟ ଯାଇଥିଲି ଆମ ନିକଟସ୍ଥ ଯୋଉ
ଆଜ୍ଞା।
ଗଛ ଗୁଡିକ ଲାଗି ଗଛ ଗୁଡିକ ଦେଖିଲି ବହୁତ ଖୁବ ଭଲ ଗଛ ଗୁଡିକ ଥିଲା। ଏବଂ ତା ଦର ମଧ୍ୟ ଖୁବ ବଡ ବେଶୀ ଥିଲା। ଆମେ ଯଦି ଏଠି ଆମ ବଗିଚାରେ ଲଗଉଛେ ଏବଂ କିଛି ଗଛ ଗୁଡିକ ମଧ୍ୟ ଅ ବଡ ହଉଛି ଏବଂ ଫୁଲ ଫଳୁଛି ଆମେ ସେ ସେଥିରୁ ମଧ୍ୟ କିଛି ପାରୁଚୁ। ଆମ ଅଁ ଗ୍ରାମର ଉନ୍ନତି ପାଇଁ ଏବଂ ସେ ବଗିଚାର ଉନ୍ନତି ପାଇଁ ମଧ୍ୟ ଆମେ ଲଗେଇ ପାରିଆ। ଆ ବହୁତ ଭଲ ଚିନ୍ତାଧାରା ଆପଣ ଯୋଉ କହିଲେ, ବଗିଚାଟି କରିବେ। ସେ ଗାଡିଆ ଟେ ପୋତିକି ଆପଣ ଙ୍କ ଚିନ୍ତା ଧାରା ଖୁବ୍ ଭଲ ଲାଗିଲା ଠିକ୍ ଅଛି ଆପଣ ସାଙ୍ଗ ବହୁତ କଥା ହେଇ ବହୁତ ଖୁସି ଲାଗିଲା ଧନ୍ୟବାଦ ମୁଁ ଯାଉଥିଲି ଆମ ଘରେ ଡାକୁ
ଶୁଣନ୍ତୁ ଶୁଣନ୍ତୁ ଆପଣ ରୁହନ୍ତୁ ଆପଣ ଏଠି କଲ କରିକିନା ବା ଫୋନ କରିକିନା ବୁଝିକି ମତେ ଫ କନଫର୍ମ କରେଇବେ ବୁଝିଲେ ନା।
ନିଶ୍ଚିନ୍ତ ନିଶ୍ଚିନ୍ତ ଆଜ୍ଞା ନମସ୍କାର।